ଦୋକାନକୁ
ନମସ୍କାର ଭାଇ ନମସ୍କାର କେମତି ଅଛନ୍ତି ଆପଣ?
ମୁଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି ଭଲ ଅଛି ଦେଖିବା କାଲି ପାଗଟି ଯଦି ଏମିତି ହେଲା ମେବି ପା ବ ସେ ଆମ ଦେହ ଖରାପ ବି ହେଇପାରେ ହୁଁ ହୁଁ।
ହଁ ପରା ବର୍ଷା
ସାରା ଓଡିଶା ମାନ ଲାଗିଛି ସେଟା ଦି ଚାରି ଦିନ ହେଲା।
କେବେ ସରିବ ସେଇଟା ଜାଣିଛନ୍ତି ଆପଣ?
ନାଇଁମ ଆଜିି କାଲି
କଣ କଣ କହିଲେ କଣ କହିଲେ?
ଆଜି ଆଜି ସରି ହବନି। ହଁ ହ ଶୁଣିଥିଲି ସେମତି ତ ମୁଁ ଆଚୁଆଲି କନଫର୍ମ ଟା ଜାଣିନି। ଶୁଣିଥିଲି ଖାଲି ଆଉ।
ନାଇଁ ନାଇଁ ସରି ସରି ବହୁତ ବିରକ୍ତ ହେଲାଣି। ମାନେ ଟିକେ କୁଆଡେ ଯାଇ ହଉନି କି? କିଛି କରିହେଉନି ଘରେ ହେଇକି ଖାଲ୍ ରହିବାକୁ ପଡୁଛି ନା କଣ?
ଚାରି ମାସ ଚାରି ମାସ ଯେତେ ଖରା ହେଇଥିଲା।
ହଁ ହଁ ଏ ଦିନକର ପୁରା ଦି ଦିନରେ ଚାରି ଦିନରେ ପୁରା ଝାଡିଦଲା ନାଇଁ କି?
ହଁ ପୁରା ଝାଡ଼ିଦେଲା ଆଉ।
ହଁ ହଁ ସେଇଆ ସେଇଆ ଦେଖାଯାଉ କେତେ ଦିନ ସିଏ ଆମର ରାଗ ସୁଯୋଉଛି ଆମକୁ ନା କଣ?
ହଁ
ହଁ ଏବେ ବର୍ଷା ଦିନ ଆସିବ ଦେଖିବା କଣ ହଉଛି। ତ ଏ ଏଇଟାକୁ ଆମକୁ ଆପଣେଇକୁ ଆପଣେଇବାକୁ ପଡ଼ିବ ଆଉ।
ହଁ ଯାହାହେଲେ ପ୍ରକୃତି ତ ଆପଣେଇ ରହିବାକୁ ପଡିବ ଆଉ।
ହଁ ସେୟା ସେୟା ସେୟା।
ପ୍ରକୃତିକୁ ତ ଆମେ ଚେଞ୍ଜ କରିପାରିବାନି। ତା ହିସାବରେ ଆମକୁ ଚଳିବାକୁ ପଡିବ ଆଉ।
ହଁ ହଁ ବର୍ଷା ହେଲେ ବର୍ଷା ଖରା ହେଲେ ଖରା ଶୀତ ହେଲେ ଶୀତ ଆଉ ନାଇଁ କି।
ହଁଁ।
ତ ସିଏ ଯାହା ଚାଲିଛି ପ୍ରକୃତିକୁ ନେଇକି ଆପଣ କହିଲା ଭଳିଆ ତ ସେ ଜିନିଷ ଆମକୁ ଆପ ଆପଣକୁ ପଡ଼ିବ। ଆଉ ତାର ମାନେ କଣ ହଁ ସେ ଜିନିଷକୁ ନେଇକି ଆମେ ବ କୁ ପଡ଼ିବ ଆଉ।
ହଁ।
ହଁ ସେଇଆ ସେଇଆ ତ ଆପଣଙ୍କ ଅଞ୍ଚଳ କଣ ଭଲ ଜିନିଷ କଣ ଅଛି? ଖାଆ ପିବା ପାଇଁ କି ବୁଲାବୁଲି ପାଇଁ କଣ ଅଛି କୁହନ୍ତୁ ଟିକେ?
ମୁଁ ତ ଏବେ ଗାଁରେ ରହୁନି। ଫୁଲବାଣୀରେ ରହୁଛି।
ହଁ ହଁ।
କୂର୍ବାଣୀ ଜାଣିଥବ କୂର୍ବାଣୀ ହେଲା ଆମର ଜଙ୍ଗଲରେ ପରିପୂର୍ଣ୍ଣ ପା
ହଁ ହଁ ନା ଆପଣ ଆପଣ
ଆଜି।
ହଁ ହଁ ବୁଝିପାରିଲି। ହଁ ଜଙ୍ଗଲରେ ପରିପୂର୍ଣ୍ଣ ମାନେ ପାହାଡ଼ ପାହାଡ଼ ସବୁ ଅଛି ନା କଣ?
ହଁ।
ଯେମିତି ଦାରିଙ୍ଗ ବାଡ଼ି ଗୋଟେ ହଉ କି ଆମର ମୁକୁଳିଙ୍ଗିଆ ଜାଣିଛନ୍ତି ଯାଇଛନ୍ତି କି ମୁକୁଳିଙ୍ଗିଆ ଯାଇଛନ୍ତି କେବେ?
ମୁଲିଙ୍ଗିଆ ଯାଇଥିଲି। ସେଟାଙ୍କର ଯୋଉ ଅପୂର୍ବ ଦୃଶ୍ୟ ଦେଖିବାକୁ ବହୁତ ମନୋହର।
କଣ କହିଲି କଣ କହିଲେ?
ମୁକୁଡିିକିଆର ଯୋଉ ଦୃଶ୍ୟ ଦେଖିବାକୁ ବହୁତ ମନୋହର କହିଲି।
ହଁ ପରା ହଁ।
ସେୟା ସେୟା ଏବେ ଆପଣ ଯଦି ଗାଁ ପିଲା ତାହେଲେ ଏବେ ଯଦି ଆ ଆପଣ ଗାଁରେ ଥିଲା ସମୟରେ ଠିକ୍ ଅଛି ଭୋଜି ଭୋଜି ଫୋଜି କରନ୍ତି ମାନେ ଯେମ ଠିକ ଗାଁ ପିଲା ମିଶିକିନା?
ହଁ ମିଶିକି ଆମେ ଯାଉ ସାଙ୍ଗମାନେ ଭୋଜି କରିବା
ସେ କେମିତି ଲାଗେ ଆପଣଙ୍କୁ?
ବହୁତ ମଜା ଲାଗେ।
ନାଇଁ କି ମାନେ କେ- ଏମିତି ଥିବ ଥିବ ଥିବ ମାନେ ମେ- ସାଙ୍ଗସାଥି ମିଶିଯିବ ଏଁ। ତ ତା ହଁ ତାପରେ ଆଉ କହିବ ଚାଲ ଆଜି ଭୋଜି କରିଦବା। ସାଙ୍ଗେ ସାଙ୍ଗେ ପଇସା ସଂଗ୍ରହ କରିକି ସାଙ୍ଗେ ସାଙ୍ଗେ କୁକୁଡ଼ା ଗୋଟେ ଆଣିକି କାଟିକି ନାଇଁ କି ଜଣେ ଏ ଟିକେ ଆ ଆପଣଙ୍କର ବାତାବରଣ ଟିକେ ଶବ୍ଦ ଆସୁଛି ଆପଣ କମ୍ କଲେ ଭଲ ହୁଅନ୍ତା। ଆପଣ ସାଙ୍ଗ ଆପଣ ସାଙ୍ଗ କୁ ଟିକେ କୁହନ୍ତୁ, ଆପଣ ସାଙ୍ଗ ହଁ ଆପଣଙ୍କ ଆପଣଙ୍କ ସାଙ୍ଗ ବହୁ ଶବ୍ଦ କରୁଛନ୍ତି।
ଏ ଏବେ ଏବେ ଶୁଣାଗଲା ନା ଠିକ୍ ସେ?
ହଁ ଏବ ଏବେ ଠିକ୍ ଶୁଭା ହଉଛି ଏବେ କୁହନ୍ତୁ କୁହନ୍ତୁ।
ହଁ ସେ ଆପଣ କୋଉଠି ବରମପୁର ରେ ରହୁଛି କହିଲେ ନା?
ହଁ ବରମପୁର ରହୁଚି।
ହଁ ବରମପୁରରେ ଗୋଟେ ଫେମସ୍ ଯାତ୍ରା ହୁଏ ସବୁ ବର୍ ତ
ହଁ ଏହା ତ ଗଞ୍ଜାମର ସବୁଠୁ ବଡ ଯାତ୍ରା, କିନ୍ତୁ ସେଟା ଖାଲି ଗଞ୍ଜାମ ପାଇଁ ନୁହେଁ ସୁ-ମାନେ ଏ ମାନେ ବ-ବ- ବଗଞ୍ଜାମ ରେ ବାହାରି ଥିଲା ଠିକ୍ ଅଛି। କିନ୍ତୁ ସେ ଜିନିଷ ମାନେ ପୁରା ଓଡିଶା ସାରା ବ୍ୟାପିଛି ହଁ କି ନାଇଁ? ଆଉ କନ୍ଦମାଳଲେ ମଧ୍ୟ ହଁ ପ୍ରାୟ ନାହିଁ ମା ଗଞ୍ଜାମ ସୃଷ୍ଟି ସେଟା ଗଞ୍ଜାମରୁ। ଠିକ୍ ଅଛି କିନ୍ତୁ ମାନେ ସେ ଯାତ୍ରାଟା ମାନେ ପୁରା ଦୁନିଆ ସାରା ବ୍ୟାପିଚି। ତ ସବୁଠୁ ଅଧିକ ଗଞ୍ଜାମ ତାପରେ ମୋତେ ଲାଗୁଛି କନ୍ଧମାଳରେ ବି ବହୁତ ହୁଏ।
ହଁ କନ୍ଧମାଳରେ ହୁଏ, ହଁ କନ୍ଧମାଳରେ ବହୁତ ହୁଏ, ଆମ ବୌଦ୍ଧ ରେ ବି ହୁଏ ମ। ବିଶେଷ କରିକି ହଁ ବିଶେଷ କରି ବୌଦ୍ଧୁ କନ୍ଧମାଳ ଆଉ ଗଞ୍ଜାମ ରେ ହୁଏ।
ହଁ ଗଞ୍ଜାମର ହୁଏ ବୌଦ୍ଧ ହୁଏ, ଏ ପଞ୍ଚ ଦଣ୍ଡ ମିଶନ୍ତି ସାତ ଜନ ମିଶନ୍ତି ନା କଣ? ଆଉ ସେ ସମୟରେ ତ କିଛି କେତେ ନିୟମ ମ- ମାନେ ମାନିବାକୁ ପଡ଼େ। ଆ ପେ- ସେଇ ଯୋଉ ବାଘ ନାଚ, ବାଘ ଆସନ୍ତିନି? ବାଘ ଆସନ୍ତି ଭାଲୁ, ଆସନ୍ତି ବହୁତ୍ ମଜା ଲାଗେନି? ତାଙ୍କ ଜାତ ଦେଖିବା ପାଇଁ, ହଁ ଏବେ ହଁ ଏବେ ତ ବଡ ହେଇଗଲୁଣି କିନ୍ତୁ ପିଲା ପିଲା ଥିଲା ବେଳକୁ ଯାତ୍ରା ଦେଖିବାକୁ ବହୁତ ଭାରି ମଜା ମା ରାତି ସାରା ଏ ଦିନ ସାରା ଆମେ ଯାତ୍ରା ଦେଖୁନାହିଁ? ସେ ଆପଣଙ୍କ ସ ଦେଖିଥିବେ ତ ସେ ଯେ ବାଘ ଆସିଥିବେ ବାଘ ଆସିଥିବେ ଭାଲୁ ଆସିଥିବେ। ମାନେ ଯେ ଯୋଉ ହୁଏ ଯାତ୍ରା ସେମାନେ ଯାତ୍ରା କରନ୍ତି ସେମାନେ। ହଁ। ହଁ ସେ ଆ ସେ ଠାକୁରାଣୀଙ୍କର ଯାତ୍ରା ହୁଏ ସେମାନେ ପୂଜା ପାଆନ୍ତି ନାଇଁ?
ଆମ ଏଠି ଯେ କନ୍ଧମାଳ ର ଗୋଟେ ଆଜ୍ଞା ବାଣ୍ଡିଗୁଡା ଗୋଟେ ଜାଗା ଅଛି।
ହଁ ହଁ ଜାଣିଚି ଜାଣିଚି ମୁଁ ଜାଣିଚି।
ହଁ ସେଠି ଯୋଉ
ଆରମ୍ଭରୁ ଶେଷ ଯାଏଁ ଖାଲି ସୋମାନେ ଇ ଥାନ୍ତି ନା କଣ?
ହଁ ଆରମ୍ଭରୁ ଶେଷ ଯାଏ ଭାରି ମଜା ଲାଗେ ଲୋକ ପ୍ରବଳ ହୁଅନ୍ତି।
ଲୋକ ପ୍ରବଳ ଗହଳି ହୁଅନ୍ତି ରାସ୍ତା ସାଗା ସବୁ ରାସ୍ତା ଜାଗା ସବୁ ପୁରା ବନ୍ଦ ହେଇଯାଏ। ଆଉ ଯିବା ଆସିବା ପୁରା ହଁ ପୁରା ବନ୍ଦ ହେଇଯାଏ ଖାଲି ଓନ୍ଲୀ ଲୋକମାନେ ହିଁ ଥିବେ ସେଠି ନା କଣ? ଭୋହୁତ୍ ମଜା ଲାଗେ। ମୁଁ ବି ତ ର ବୁ ହଁ ମୁଁ ବି ଦେଖେ ସେ ଜାଗକ ପିଲା ଥିଲା ବେଳେ ଦେଖୁଥିଲି ଏବେ ବି ଦେଖେ। କିନ୍ତୁ ଏବେ ବେଶୀ ଦେଖିନି, ପିଲା ଥିଲାବେଳେ ବହୁତ ଦେଖୁଥିଲି ମୁଁ ସେ ଜିନିଷ। ମାନେ ମଜା ଲାଗୁଥିଲା ସେ ସମୟରେ। ହଁ ହଁ।
ହଁ।
ପୁଣି ହଁ ଆଉ ଦେଖ ଆଉ ଗୋଟେ ଜିିନିଷ ଦେଖନ୍ତୁ ସେ ଦଣ୍ଡୁଆ ମାନେ, ମାନେ ଯୋଉମାନେ ଯୋଉ ମିଶିଥାନ୍ତି ସେଠି ହେଲା ସେମାନେ ଦିନେ ହିଁ ଖାଆନ୍ତି। ହଁ କି ନାଇଁ? ଥରେ ଖାନ୍ତି, ଜାଣିଚ ସେଇଟା? ଥାରେ ଖାନ୍ତି। ପୁଣି ତାଙ୍କେ ଯୋଉ ଖାଇବେ, ଖାଲି ଭାତ ଆଉ ଡାଲମା ଖାଆନ୍ତି। ଆଉ ଯୋଉ ଡାଲମା ଥାଏ ନା, ମା କାହା-ମାନେ ଛୁରୀରେ କାଟନ୍ତିନି। ସେମାନେ ଏମିତି କାଠରେ କାଟନ୍ତି।
ଆଚ୍ଛା। ସାର ସେଟା ମୁଁ ଜାଣିନଥିଲି।
ହଁ ଶୁଣନ୍ତୁ ଶୁଣ ମୁଁ କହୁଛି, ମାନେ ତାଙ୍କେ ଯିଏ ରୋଷେଇ କରୁନାହାନ୍ତି କି, ତାଙ୍କେ ଯେ ପରିବା କାଟିବେ କିନ୍ତୁ ଛୁରୀ ଲଗେଇବେନି ହେଲା, ତ କାଠିିରେ କାଟିବେ କି କ-କୋଉ ଜିନିଷରେ କାଟିବେ। ହଁ କାଟା କୋଟି ପୁରା ତାଙ୍କ ବନ୍ଦ ହେଲା। ଆଉ ଦିନକୁ ତାଙ୍କ ଥରେ ଖାଇବେ। ମସଲା ଫସଲା ପକେଇବେନି, ପିଆଜ ରସୁଣ ପକେଇବେନି ହେଲା। କିନ୍ତୁ ସ୍ୱାଦ ତାର ଥାଏ। ଆପଣ କେବେ ଖାଇବେ? ହଁ ଖାଇଚି ମୁଁ ଖାଇଚି। ମୁଁ ଯାଇନି କିନ୍ତୁ ଆମ ଗାଁ ହଁ ମୁଁ ଯାଇନି କିନ୍ତୁ ଆମ ଗାଁରେ ଖାଇଚି। ନହେଲେ ବ-ମାନେ ଏଇଠି ବରହ୍ମପୁରରେ ବି ଖାଇ ଚି ତ ଆ-ଆ-ମାନେ ସେ ଜିନିଷ ନାହିଁକି ଆପଣ ଦେଖିବେ ହେଲା। ମାନେ ଆପଣଙ୍କୁ ଭଲ ଲାଗିବନି ହେଲା। କିନ୍ତୁ ସେ ବ ଭଲ ସରି ଭଲ ଲାଗିବନି କହୁଛି, ମାନେ ଦେଖିବାକୁ ଭଲ ଲାଗିବନି ଯେନ୍ତି ସେମାନେ କରନ୍ତି କିନ୍ତୁ ଆପଣ ଖାଇବେ, ସ୍ୱାଦ ଥାଏ। ଆଉ ଭଲ ଲାଗେ, ହଁ ସେଇ ଜିନିଷଟା ଭଲ ଲାଗେ।
ଦେଖିବା କେବେ ଯଦି ମଉକା ମିଳିବ ଗୋଟେ ଥର ଖାଇବା ଆଉ।
ଠିକ୍ ଅଛି କାଇଁ ନା ଖା ଥରେ ଖାଆନ୍ତୁ ସବୁ, ଆମେ ଯଦି ବଞ୍ଚିଛୁ ଗୋଟେ ଗୋଟେ ଗୋଟେ ଜୀବନ ପାଇଚୁ, ତ ସବୁ ଜିନିଷ ଆମକୁ ଚେଷ୍ଟା କରିବା ଦରକାର। ହଁ କି ନାଇଁ? ଆଉ ଭଗବାନଙ୍କ ଭୋଗ ସେଇଟା ହଁ ଭଗବାନଙ୍କ ଭୋଗ ସେଟା। ଆପଣଙ୍କ ଗାଁରେ ଯିଏ କହୁନଥିବେ? ସେ ଗାଁରେ ସେତେ ଆପଣ ହଁ ସେ ଗାଁରେ ଦେଖନ୍ତୁ ସେମାନେ ଖାଉଥିବେ ନାହିଁ କି ତାଙ୍କ ସହିତ ମିଶିଯାଆନ୍ତୁ ତ ଖାଆନ୍ତୁ ବହୁତ ଭଲ ଲାଗିବ।
ତ ଟ୍ରାଏ କରିବା କେବେ ଗୋଟେ ଆଉ।
ତ ଆପଣ ଚଷ୍ଟା କରନ୍ତୁ
ଗୋଟେ ତ ସେମିତି ଟ୍ରାଏ କରିହବନି, ଚେଷ୍ଟା କରିହବନି, ସିଏ ଏବେ ହବ ଦଣ୍ଡ ଆଉ।
ହଁ ଯେତେବେଳେ ଦଣ୍ଡ ହେଉଥିବ ସେ ସମୟରେ ଚେଷ୍ଟା କରିବେ ଆଉ।
ଆଜ୍ଞା।
ଆଉ ଦେଖନ୍ତୁ ସେମାନେ ମାସେ ପର୍ଯ୍ୟନ୍ତ ନାହିଁ କି, ହେଲା ଦଣ୍ଡ ମାନେ କେତେ କାମ କରନ୍ତି। ବୁଲନ୍ତି, କାମ କରନ୍ତି ହେଲା। କି ଆମର ଯୋଉ ଦଣ୍ଡ ନାଚ କରନ୍ତି, ସବୁ କିଛି କରନ୍ତି। ତାଙ୍କୁ କିଛି ହୁଏନି ଆ ତାଙ୍କ ମାସେ ଯାଏ ତାଙ୍କ ଦେ ଥ ମାନେ ଦିନକୁ ଥରେ ହିଁ ଖାଆନ୍ତି ହେଲା। ଆଉ ତାଙ୍କୁ କିଛି ବି ହୁଏନି। କିନ୍ତୁ ମାସେ ସରୁ ସରୁ ଯେବେ ଜଣେ ସରିଯିବ, ତାପରେ ତାଙ୍କ ତାଙ୍କ ଫୁଲା ବାହାରିବ। ଉ ତାଙ୍କ ଦେହ କରୁଛନ୍ତି, କିନ୍ତୁ ସେ ମାସେ ପର୍ଯ୍ୟନ୍ତ ତାଙ୍କୁ କିଛି ହୁଏନି। ମାନେ ଏଟା ହଉଛି ଭଗବାନ ଭଗବାନ କୃପା ଆଉ। ଦଣ୍ଡୁଆ ଥାଆନ୍ତି। ଆପଣ ହଁ ସେଇଆ। କିନ୍ତ ତାଙ୍କ ପ କିନ୍ତୁ ଆଜିକାଲି କଣ ହେଉଛି, ସେ ଦଣ୍ଡ ନାଚ ପାଇଁ ଟିକେ ଅଧିକ ଟିକେ ପଇସା ଖର୍ଚ୍ଚ ହେଇଯାଉଛି। ଆଗ ଟିକେ କମ୍ ରହୁଥିଲା, ଆଜିକାଲି ଟିକେ ଅଧିକ ହେଇଯାଉଛି ଆଉ। ଆପଣଙ୍କ ଗାଁରେ ଯଦି କରିବେ ଦଣ୍ଡ ନାଚ, ଆପଣ ଟିକେ ଅଧିକ ପଇସା ଦେବାକୁ ପଡ଼ିବ ଆଉ। ହଁ ସେମିତି ମାନେ ନା
ଆଉ।
ଦେଖନ୍ତୁ ଦେ ଦେଖ ଯ ଯୋ ଦଣ୍ଡ ଯୋଉ ହେଉନି, ଦେ ଦେଖନ୍ତୁ ଯୋଉ ସପ୍ତଦଣ୍ଡ ଯେଉଁ ମାନେ ଆସନ୍ତି, ଆପଣ ଯେଉଁ କହିଲେ ନା ବାଲିଗଢିଆ ରେ ଯେଉଁ ହୁଏ ସପ୍ତ ଦଣ୍ଡ ତେ-ତେର ଶମ୍ଭୁ। ସେମାନେ ସେମିତି ଆସନ୍ତିନି ତାଙ୍କୁ ପଇସା ଦିଆହୁଏ। ତାଙ୍କୁ ପଇସା ହଁ ତାଙ୍କୁ ପଇସା ଦିଆ ହୁଏ। ଯଦି ଆପଣ ଚାହିଁବେ ଆପଣଙ୍କ ଅଞ୍ଚଳରେ କି ଆପଣଙ୍କ ସାହିରେ କରାଇବା ପାଇଁ ତ ଆପଣ ପଇସା ଦିଆ ହୁଏ। ବୁଝିପାରୁଛନ୍ତି ଆପଣ ସେ ପଇସା ଦେଲେ ସେମାନେ ଆସିକି ଆପଣଙ୍କ ତଳେ ସେମାନେ କରିବେ। ବୁଝିଲେ ନିଜ ଗାଁ ପାଇଁ ସେମାନେ ପଇସା ନିଅନ୍ତିନି। ନିଜ ଗାଁ ଛାଡ଼ିକି ଆଉ କେଉଠି ଯଦି ସେମାନେ କରିବେ ତ ସେମାନେ ପଇସା ନିଅନ୍ତି।
ଯାହା ହେଲେ ପଇସା ନେଲେ ବି କଣ ନା ସେମାନେ ଆମର କଳା ସଂସ୍କୃତିକୁୁ ବଞ୍ଚେଇକି ରଖିଛନ୍ତି। ସେମାନେ ପଇସା ପାଇବା ଦରକାର।
ସେ ଜିନିଷ ସେ ସବୁ କାହିଁଁ ସେମାନେ କରିବେ ଏତେ ପରିଶ୍ରମ ସେମାନେ କରୁଛନ୍ତି। ସେମାନେ ପଇସା ନିଅନ୍ତି ଭଲ ହଁ ତାଙ୍କ ତାଙ୍କ ପାଇଁ ନିଅନ୍ତି ତାଙ୍କର ରୋଜଗାର ପାଇଁ କିଛି ବଡ଼ କଥା କଥା ନୁହେଁ ହଁ ତାପରେ ଆଉ ଆପଣ ହଁ ଆଉ ଆପଣ ଚାହିଁ ଆପଣ ଚାହିଁବେ ନାହିଁ କି ଆପଣଙ୍କ ଘର ଆଗରେ କରିବା ପାଇଁ ନିଜ ଘରେ ବି ଆପଣ କରିପାରିବେ ଜାଣିଛନ୍ତି। ହଁ ପଇସା ଦେବେ ତାମ ନିଜେ ଘର ଆଗରେ ଆପଣ କରିପାରିବେ ତ ସେ ଜିନିଷ ବରମପୁରରେ ତ ଚାଲିଛି। ଆଉ ମାନେ ସେମିତି କରନ୍ତି ହଁ ବରପର ସେମିତି କରନ୍ତି। ହଁ ତା ହେଲେ ଡାକିକିନା ସେ କରାନ୍ତି ତ ମୁଁ ଯାଇଛି ସବୁ ଜାଣିଛି ଟିକେ ଅଧେଆଉ। ଯେମିତି କି ଆମର ନଥାନ୍ତି କି ଆମର ଯେମିତି ଏଇଟା ବି ଗୋଟେ ଭକ୍ତମାନଙ୍କର ଗୋଟେ କି ନୀଳା ଆଉ ଗୋଟେ ଯଉଁ ଯାଆନ୍ତି ବୋଲବମ କେବେ ଯାଇଛନ୍ତି ଆପଣ?
ହଁ ଯାଇଛି ପର୍ବ ପାଖେ ଭଲ ଲାଗେନି। ଖାଲି ହଁ ଗୋଟେ ମାସ ପୁରା ଶ୍ରାବଣ ମାସ ଟା ଯାକ ଖାଲି ବା ଇଏ ଇଏ ରହିକି। ନା ଏଇଁ ତ ଖାଇନି ବୋଲବମ୍ ବି କରିବା ଗୋଟେ। ତାହାନେ
ଗୋଟେ ହଁ ସେ ଜିନିଷ ମୁଁ କେବେ ଯାଇନି ମୁଁ ଭାବୁ ଯିବା ପାଇଁ ଆପଣ ଟିକେ କହିପାରିବେ କେମିତି କଣ ଲାଗେ ବୋଲବମ ର ମାନେ ଅନୁଭୂତିଟା?
ଅନୁଭୂତି ଭାରି ଇଏ ମଜା ଲାଗେ ସାଙ୍ଗ ମାନେ ଆମେ ସବୁ ମିଶିକି ଯାଉ। ଶ୍ରାବଣ ମାସର ସୋମବାର ଦିନ ଯିବାକୁ ହୁଏ ସକାଳୁ ଉଠିକି।
ହୁଁ ହୁଁ।
ସମସ୍ତେ ତାହଲେ ମିଶିକି ଯାଇକି ଗୋଟେ ନଦୀରେ ଗାଧୋଇବୁ ଗାଧୋଇ ସାରିଲା ପରେ। ଇଏ ପାଣି ନେଇକି ଶିବ ମନ୍ଦିରକୁ ଯିବାକୁ ହୁଏ।
ହଁ ହଁ।
ଶିବ ମନ୍ଦିର ଗଲା ପରେ ଶିବଙ୍କ ପାଖରେ ପୂଜାପୂଜି କରିକି ପାଣି ଡାଲିକି ଆସୁ ଆଉ।
ହଁ ଶିବଙ୍କୁ ପାଣି ଢାଳିକି ପଳି ଆସନ୍ତୁ ନା।
ହଁ ହଁ ତାର ମେନ ତାର ତାର ମେନ ତାର ମେନ ଜିନିଷ ହେଲା ଖାଲି ପଦରେ ହିଁ ଚାଲି ଚାଲି ଯିବାକୁ ପଡିବ। ଆପଣ ଚପଣ ବି ତା ରପାରିବେ।
ମନେଥିବ ଆପଣ ଗୋଲ ଗୋଡ଼ ଫୋଡ଼ ସବୁ ଫଟକା ହଇଯାଇଥିବ ନାହିଁ।
ହଁ।
ସେଇଆ ସେଆ କଣ ଭଗବାନ ନା କଣ କିନ୍ତୁ ଏ ଆଟକି ଜାଗ ଜଣନ୍ତୁ ଚାଲୁିବ ଜଣା ପିବନି ହଉ
ହଁ ହଁ।
କିଛି ଜଣା ପଡେନି।
ସରିଲା ପରେ ଏକା ଜଣା ପଡ଼ିବ ଯେତେବେଳେ ଚାଲୁଥିବେ ସେତେବେଳେ କିଛି ଜଣା ପଡିବ ନାହିଁ। କାହିଁକି ନା ସେତେବେଳେ ଟୋଟାଲ ନିଜ ଭିତରୁ ଗୋଟେ ଭକ୍ତି ବାହାରି ପଡେ।
ହଁ ଭକ୍ତି ଭାରିଥାଏ ଆପଣ କଷ୍ଟ ହେଲେ ବି ଆପଣଙ୍କୁ ଜଣାପଡେନି ଯେ ଆପଣଙ୍କୁ କଷ୍ଟ ହଉଛି ଯେଉଁ ସମୟରେ ସବୁ ସରିଯାଏ ତାପରେ ଆପଣଙ୍କ ଆରମ୍ଭ ହୁଏ ଆପଣଙ୍କର ବେବିଧା ନା କଣ? ତା ଆପଣ ପାଣି ପାଣି କୋଉଠି ପକଉଥିଲେ ତାହେଲେ ଆପଣ ତା ହେଲେ ଆପଣ ପାଣି କଉଠି ପକେଇଥିଲେ? ଆପଣ।
ଆପଣ ଜାଣିଥିବେ ବହୁତଦିନର ଗୋଟେ ଭଲ ମନ୍ଦିର ଅଛି କାଳିଶମ୍ଭୁ।
କାଳିଶମ୍ଭୁ।
ହଁ କାଳିଶମ୍ଭୁ ଜାଣିିଛନ୍ତି।
ହଁ ଶୁଣିଛି କିନ୍ତୁ ଏତେ ଭଲ ସେ ମନେ ପଡୁନି କୁହନ୍ତୁ ହଁ ହଁ।
ତାମାନେ ଆମର ଐତିହାସିକ ଐତିହାସ ଇତିହାସକୁୁ ତାହେଲେ ଧରିକି ଚାଲିଛି। କେତେବେଳେ ଯଦି ଆ
ନିଶ୍ଚୟ ନିଶ୍ଚୟ ମୋର ଗୋଟେ ସାଙ୍ଗ ବ ମୋ ସାଙ୍ଗଟେ ବୌଦ୍ଧରେ ଅଛି ସେ ବୌଦ୍ଧ ସାଙ୍ଗଟେ ମୋର ହଁ ସିଏ ମୋତେ କହୁଥିଲେ ଆ ସମୟ ବହୁତ କିନା ଯଦି ମୁଁ ବୌଦ୍ଧ ଯିବି କେବେ ତାହେଲେ କାଳିଶମ୍ଭୁ କେବେ ମୁଁ ମାନେ ଆପଣଙ୍କ କହିବା ଅନୁସାର ମୁଁ ନିଶ୍ଚୟ ମୁଁ ସେ କାଳିଶମ୍ଭୁ ଦେଖିବି।
ହଁ ଗୋଟେ ଥର ଆସିକି ନିଶ୍ଚୟ ନିଶ୍ଚିତ ଭାବରେ କାଳିଶମ୍ଭୁ ଦର୍ଶନ କରନ୍ତୁ।
ନିଶ୍ଚୟ ନିଶ୍ଚୟ ମୁଁ ଚାରିଶମ୍ଭୁ ନିଶ୍ଚୟ ଯିବି ଆପଣ କହିବା ଅନୁସାର ମୁଁ ଦେଖିବାକୁ ପାଇଁ ଚାହୁଁଚି ସେ ମନ୍ଦିର କେମିତି ଠିକ ଅଛି ହଁ ଆପଣଙ୍କ ସାହିତ କଥା ହେଇ ମତେ ବ ବହୁତ ଭଲ ଆଉ ଧନ୍ୟବାଦ ଭାଇ ହଉ ଠିକ ଆପଣ ଭଲ ଲାଗିଲା ତ ମୋ ସହିତ କଥା